ହ୍ୟାଲୋ।
ହ୍ୟାଲୋ ନେଟୱାର୍କ ପ୍ରୋବ୍ଲେମ ପାଇଁ ହେଲେ ହୋଉନେଇଁ ଇଏ ରୋଷେଇ ନେଟୱର୍କ ପ୍ରୋବ୍ଲେମ୍ ପାଇଁ
ହୁଁ ହୁଁ ମୁଁ କଇନି କୁଆଡେ ଗଲା ବୋଲି।
କେତେଓଳୁ ଆଠେଇ
ଓହୋ।
ରୋଷେଇ ସଇଲାଣି।
ରୋଷେଇ ନା ଲୋ କରିନି ଅଟା ଦଳିକି ରଖିଚି। ପରେ ରୁଟି କରିବି ଡାଲମା କରିବି ଆଉ।
ରୁଟି ଡାଲମା ରାତିରେ
କଣ?
ପିଆଜ ରସୁଣ।
ନା ପିଆଜ ରସୁଣ ରୁଟି ଡାଲମା ହବ। ଆମ ରାତିରେ ପ୍ରାୟେ ଟାଇମ୍ ରୁଟି ଡାଲମା। ଚିକେନ ବାରରେ ଚିକେନ ଦିନେ ଆଉ କିଛି ଖାଲି ରୁଟି କରିବାକୁ ପଡେ। ଆଉ ରୁଟି ଡାଲମା ଆଉ ରୁଟି ଡାଲମା ମଟର ତରକାରୀ। ଏମିତି ବୁଟ ଫୁଟ ତରକାରୀ ଆଉ।
ମୁଁ ଆଜି ମଟର ତରକାରୀ କରୁଛି।
ହଁ ମଟର ତରକାରୀ ବୁଟ ତରକାରୀ ନାନେ ଛୋଲେ ଛୋଲେ ତର କାରି ନନେ ଯଦି ଛତୁ ଫତୁ ଆଣିଲୁ ସେ ଗାଧୁଆପାଧୁଆ ହବ କଣ ଏମିତି ପିନ୍ଧା ହୁଏ ଆଉ। କିନ୍ତୁ ରୁଟି ଡାଲମାଟା ପୁରା ପ୍ରାଏ ଟାଇମ୍ ରେ ହୁଏ ଆଉ ଆମର ଆଉ। ଆମର ଜାତୀୟ ଖାଦ୍ୟ ସେଟା ବା ସେଥିରୁ ନାଁ ଦିଆଯାଇଛି। ଆ ପ୍ରାୟ ଟାଇମ୍ ରାତିରେ ଆମର ରୁଟି ଡାଲମା। କଣ?
ମତେ ରୁଟି ଜମା ଭଲ ଲାଗେନି। ମୁଁ ରୁଟି ଖାଏନା।
ମତେ ଭଲ ଲାଗୁନଥିଲା ଆଗରୁ ମୋର କେମିତି ଗୋଟେ ଅଭ୍ୟାସ ହେଇକି ହେଇଗଲା ଆଉ।
ମତେ ଫାଷ୍ଟ ଫାଷ୍ଟ ଝିଅ ବେଳେ ଭଲ ଲାଗୁନଥିଲା ମାନେ ଝିଅ ବେଳେ ହୁଁ ମତେ ଭଲ ଲାଗୁନଥିଲା। ଫରେ ଧୀରେ ଧୀରେ ଧୀରେ ଧୀରେ ଝିଅ ବେଳଠୁ ମୁଁ ଖାଇଲିନି ରୁଟି। ନାଣ ଯେବେଠୁ ସମସ୍ତେ କହିଲେ ଖାଉଥା ଭାତ ଖାଇ ଖାଇ ଖାଲି ମୋଟି ହେଲୁଣୁ। ରାତିରେ ରୁଟି ଗୋଟେ ଖାଇ ଖାଇ ଖାଇକା ମୁଁ ଶୋଇଲି।
କିଏ କୁହନ୍ତି କଣ ଯେ ଭାତ ଖାଇକଲେ ମୋଟା ହେଇଯାଆନ୍ତି। ରୁଟି ଖାଇଲେ ପତଳା ହୁଅନ୍ତି। ମାନେ ସେ ପତଳା କୁ ରାନ୍ଧନ୍ତି।
ମୁଁ ତ ଭାଇ ମୋଟି ମୋ ଜୀବନ ସାରା ମୁଁ ବଦଳ ହେବି ନା ମୋଟି ହେଇକି ସେମିତି ଥିବି।
ଖଟା ନାହିଁ ବୋଲି ଅବାଗିଆ ଲାଗୁଚି।
କଣ?
ହେଟା ଗୋଟେ ପତଳା ହେଇଗଲା ଅବାଗିଆ ଲାଗିବ।
ହୁଁ।
ହଁ।
ହୁଁ।
ମୁଁ ଆଜି ବିନ୍ଦାସ ଫେମସ ମଟର
ମଟର ତରକାରୀ କରୁଛୁ।
ହଁ। ସିଜା ମଟର ଝୋଳ କରୁଛି ଦିନ ବନାନ୍ତି ମଟର ଝୋଳ।
ହଁ।
ଛିଡ଼ା ହୋଇଛି।
ଆଉ
ରୋଳା କରୁଥିଲା।
କଣ?
ହୁଁ।
ହାଲୋ। ଧନଟା ସୋଉନାହି ସୋଇପଡୁନୁ ବେ ହଁ।
ଶୁୁଭୁନି କି ତତେ?
ହଁ ଏବେ ଶୁଭିଲା ଅଛି ଅଛି ଟିକେ ଟିକେ ଶୁଭୁନାହିଁ ଆଉ
ଓ ହଁ। ଆଉ
ଆଉ କଣ?
ଓହ ଆଉ କଣ କରୁଛନ୍ତି?
କଣ?
ଘରେ ସବୁ କଣ କରୁଛନ୍ତି?
ଘରେ ସବୁ ଏଇ ଟିଭି ଦେଖୁଛନ୍ତି।
ଏ କେତେଶହ ଟା କଣ କରିବେ?
ଆଁ।
ଘରେ ଆଉ ଟିଭି ବୟସ ହେଲା ପରେ ଟିଭି ଦେଖିବୁ ଆଉ କଣ କରୁଥିବୁ?
ହଁ। ହୋ ତମେ ସରିବା ପରିବା କାଟି ଗୁଟା କଲେ। ମୁଁ ଅ ଡାଲମା ବିଭିନ୍ନ ରଙ୍ଗର ଡାଲମାଟା ବସେଇଦେବି ତାପରେ ମିଶିକି ରୁଟି କରିଦଉନା।
ଆଉ
ଆଁ।
ନଣନ୍ଦ ସିଏ କିଛି କରୁନାହାନ୍ତି?
କଣ ହେଲା?
ସିଏ ରୋଷେଇ ବାସ କରୁନାହାଁନ୍ତି କି?
ତାଙ୍କର ମୋର ମିଶିକି ରୁଟି କରିବୁ ହଁ କରନ୍ତି।
ଅହ ଆସିଲେ କରିଦିଅନ୍ତି ହେଲେ ହେଲ୍ପ କରନ୍ତି।
ହେଲ୍ପ କରନ୍ତି କଣ ସେ କହିବା କ ନା ବହୁତ ଜିନିଷ କରନ୍ତି ଏଇନା ଟିକେ ଅଫିସ କାମ ରହିଯାଉଛି। ଏଇ କାମକୁମି କଥା ଛୁଆ କଥା କେତେବେଳେ କେମିତି ହଇରାଣ ହଇରାଣ କଲା। ସେତେବେଳେ ମତେ କରିବାକୁ ପଡେ ଏ ପଡେ ମିଶେଇ ସଜେଇକି କରିଦିଅନ୍ତି ନହେଲେ।
ସେ କଣ ମିଳିଲା?
କଣ?
ହୁଁ।
ତୁ ଟିକେ ଟିକେ ଭଏସ କଟିଲା ନା।
ହଁ। ମୋର ମୋର ତ ନଣନ୍ଦମାନେ ଆସିଲେ ମତେ କାମ କରିବାକୁ ପଡେନି ସେମାନେ ଅଚିନ୍ତତନ। ନଣନ୍ଦ ସବୁ କାମ କରିକୁରା ଦିଅନ୍ତି ଇଏ କରନ୍ତି। ତାମାନେ ନୁହେଁ ଯେ ମୁଁ କରିବିନି ଇଏ କରିବିନି ଖାଲି ତାଙ୍କୁ କାମ ବତେଇ ଦେଇ କି କଣ ସେ କାମ କଲେ ବୋଲି ଭାବେ ଆମେ ମିଶେଇ ସଜେଇକି କରୁ। ସାଙ୍ଗ ହେଇକି ଆଉ
ହ
ସାଙ୍ଗ ହେଇକି କରୁ ଆଉ
ମିଶେଇ ସଜେଇକି ସମସ୍ତେ ମିଶେଇ ସଜେଇକି କଲେ ସମସ୍ତଙ୍କର ମନ ହବ। ତା ବୋଲି କହିବ କି ମୁଁ କହିବି କି? ସେ କାମ କରୁନାହାନ୍ତି ବାଦ ମାରିନି ଆସିଛନ୍ତି ବୋଲି ଆମ ଘରକୁ କାମ କରୁନାହାନ୍ତି କି ମତେ ସାହାଯ୍ୟ କର କରନ୍ତି ଯଦ କରିବା କଥା ଇଆରେ ଆଉ ତାଙ୍ଗ ତାଙ୍ଗର କରନ୍ତ ନ କରନ୍ତୁ ଜଣଙ୍କର ଯଦି ମନ ବୃତ୍ତି ଇଚ୍ଛା ସବୁ ଜିନିଷ ଅଛି। ନ କଲେ ବି ତତ କିଛି କିଛି ଲାଗିବନି ବୁଝିଲୁ ନା ନ କି ଯଦି ଭଲ ପାଇବା ଇ ଟ ଅଛି ତତେ ଜ ତ ଜଣା ପଡିଯିବ ନା କିଏ କୋଉ ଭଳି ବୋଲି ତ ଆମ ଘର ବଡ଼େ ଦିନସ ନନ ଆଗି
ସିଏ ଜେ କଥା ବୁଲିବା ପାଇଁଇ ଆସିଛନ୍ତି ନା ଆଉ କଣ କାମ ଦେବି। ସେ ବାପ ରିଲକ୍ସ ରିଲସ। ପାଇଁ ଅସ ମାନେ ଇଏ କର ସେଠି କାରମ୍ଭ କରିବ।
ହଁ ସେ କଥା ବିଁ ଛଡା ମେ ନିଜେ ନିଜେ ସବୁ କାମ କରିକି ଦେଖାଉଛି। ମୋ ସାନ ନାଣ ଆସନେ ତ ସ ବି ସେ ସେ ତ ସବୁବେଳେ ସବୁ କାମ କର। ଘର ଦଵାର ଖରକା ଖରିକି ରୋଷେଇ ବାସ ସବୁ କର ପା ଯେମତି ରୋଷେଇ ଘର ପୋଛା ପୋଛି ଯେ କରିିକିରା ଦିଅନ୍ତି।
ହୁଁ।
ହଁ।
ଆମର ସେମିତି କିଛି ନାହିଁ ବାଦ ମରାମରି କେହି କାହା ସହ ନାହିଁ। କିଛି ନାହିଁ ହିଂସା ବାଦ ଆମର କିଛି ନାହିଁ।
ଆମ ଘରକୁ ଝିଏ ଆସିଥିଲେ ବି ବ କାମ କରେ। ମତେ ଭଲ ଲାଗେନି କି ରୋଷେଇ ଘୁ ଯେମି କି ମାନେ କାମ କରିବ ଆଉ ଖତରା ଫତରା କରିବା ମୋତେ ବିଯାର ଲାଗେ ଠିକ ଅଛି।
ଆମ ମାନେ ଆଉ କିଏ ଆସିିଲ କଣ ରୋଷେଇବାସ କରନ୍ତି କରନ୍ତି ନା ଆ ଆଉ କିଏ ହେଲ ରୋଷେଇବାସ ଏତେ କରିବ ନାଜ ନହିଁ ନା ଏଠି।
ହଁ।
ଆମର କିତି ଏଇଭଳିଆ ଗୋଟେ ଫ୍ୟାମିଲି ପରର କଥା ଶୁଣନ୍ତି ନାାଇଁ। ଯୋଉଥିରେ କି ଘର ଭାଙ୍ଗିବନି ଯ ପର କଥା ଶୁଣେ ସେ ଘ ସେଇଟାରେ ହିଁ ଘର ଭାଙ୍ଗିବ। ଆମ ଘରେ ପର କଥା। ଶୁଣନ୍ତୁନି ଆମର ଯଦି କାହା ମନରେ କିଛି ଡାଉଟ୍ ଅଛି ତାକୁ ପୁରା ଡାଇରେକ୍ଟ ପଚାରକୁ।
ଘର କଥା ଶୁଣେ ନିଜର ଭନ ଲାଗିବ।
ନା ଆମର ଯଦି କାହା ମନରେ କିଛି ଡାଉଟ ଆସିଛି। ନିଜେ ତମେ ଏମିତି କରିଛ କି ଏଇ ଜିନିଷ ଟା କରିବନି ଏଇ ଜିନିଷ ଟା ଭଲ। ଦେଖ ଜଣେ ଯତ ଯଦି କହୁଛି ଏଇ ଜିନିଷ ଟା ନାଇଁ। ତାକୁ ଏଇଟା ଏମିତି କହିବନି କି ସେମତି କହିବନି ମାନେ ଭଲ ଜିନିଷ ଟା। ଆଉ ଆଉ ଆମେ କହିବା ହଁ ଆମକୁ ସେ ଉପଦେଶ ଦଉଛି କହିକି ରାଗିବି କଣ ଭଲ ଜିନିଷ କି ଆମକୁ ସେ ବୁଝଉଛି ଇଏ କରୁଛି। ବୋଲି ଭାବିବି ତାହେଲେ ଘର ଆଗକୁ ବଢଟିବ ନହେଲେ ଭାଙ୍ଗିବ ଘର ବାକି
କୌଣସି ଜିନିଷ ଇନହି କିଛି ଜିନିଷ ମତେ କମ ନଣ୍ଡ ମାନେ ସାନ ହେଲେ ବି ମତେ ଗୋଟେ ଗୋଟେ ଜିନିଷ କହନ୍ତି ସେମାନେ କଣ କହନ୍ତି ମାନେ ଏଇ ଜିନିଷ ଟା କରିବେ ଭଲରେ କହନ୍ତି। ପାଉଛ ଏଜେନ୍ ଟା କ କଣ ଏମିତି ଠିକ ନୁହ। ଆଉ କି କଣ ସେଟା କଣ ସିଏ ମତେ ଗୋଟେ ଶିକ୍ଷା ଦେଲେ ବା ଦେଲେ। ମୁଁ ବି ତାଙ୍କୁ ଯଦି କେତେବେଳେ କେମିତି ନା ଏଇଟା ଏମିତି କହିବ ନା ଏମିତି ସେଇଭଳିଆ ବଣ୍ଡିଙ୍ଗ ଅଛି ବୋଲି। ତାଙ୍କ ତାଙ୍କ ଶାଶୁ ବରର କଥା ଆ କତିରୁ ସବୁ ଜିନିଷ ମୋସ ସେ ସେମାନେ ସେୟାର କରିଛନ୍ତି ଆମର ଗ୍ରୁପ ଅଛି କି ଆମେ ତିନି ଜଣ ଜାକ ବସିକି ଗପୁଚୁ। ଯଦି ଆମର ବଣ୍ଡିଙ୍ଗ ସେମିତି ନଥାନ୍ତା କପାଇଁ କିଏ ସେୟାର କରନ୍ତାକି ନହେ ନାଇଁକି। ପ ମାନେ ଟି କାହାର କେତେ ପ୍ରୋବ୍ଲେମ ଥିବ ଜାଣିଚ ନା ଯାହାର କିଛି ପ୍ରୋବଲେମଥିବ ଆମକୁ ତିନି ଜଣଯାକ କଥା ହେଇକି ଆମ ମନକୁ ଶାନ୍ତି ମିଳିଯାଏ ଜାଣିଛ ନା ଆମ ଦୁଃଖ ଦୂର ହେଇଯାଏ। କଣ କୁହନି ଆମର ହେଲା ସେଇ ଭଳିଆ। ଏମିତିଆ ମାନେ ମୋ ଜୀବନରେ କହୁଚି ମୁଁ କାହା ସହିତ ବି କେବେ ଏମିତି ମିଶି ନଥିନି ମାନେ ମୋ ବାହାଘର ପରେ ଏମିତି ସତକଥା। ଏମିତିଆ ନଣନ୍ଦ ଦିଜଣ ପାଇକି ଭଗବାନ କରନ୍ତୁ କେବେ ବି ନଜର ନ ଲାଗୁ ଆମ ବଣ୍ଡିଙ୍ଗଟା ସବୁବେଳ ପାଇଁ ସେମିତି ଥାଉ।
ମୋର ତ ନଜର ମୋର ତ ନଜର ଲାଗିଗଲା
ମୋ ସପୋର୍ଟ ସିଷ୍ଟମ ଦିଟା ଆଙ୍କ ମୁଁ ସବୁ କିଛି ହୁଁଁ ହୁଁ ହୁଁ ମୁଁ ସେଇଆ ଭାବେ ମୁଁ କହିବି ଆମେ ତିନି ଜଣଜାକ କଥା ହମୁଁ ମୁଁ କହିବି ଆମ ତିନି ଜଣଜାଙ୍କ ନା ହ ଇଏରେ କାହାର ନଜରନଲାଗୁଲୋ ତ କିଏ କଣ କହିଦବ ସିଏ ସହିଯିବେ? ମତେ ମତେ କିଏ ହଁ ମତେ କିଏ କଣ କହିଦେନେ ସେମାନେ ସହିଜିବେ ଛାଡିବେନେଇ ଜାଣିଛନା ସାହି ଭାଇରେ ଯଦି କିଏ କଣ କହୁଥିବେ କି ଇଏ କରୁଥିବେ ତାଙ୍କୁ ବି ଛାଡିବେନି ହେଇ ସେମାନଙ୍କ କଥା କାଇଁ ଶୁଣୁଛ କାହା କଥା ଶୁୁଣା ଶୁଣି ନାଇଁ ସେ ସେ କିଏ କଣ କହିଦବ ଦେଖିଆ ସହିଦେବେ ଛାଡିବେନି କାହାକୁ ତା ମୁହଁରେ ଜବାବ ଦେବ ବେ ମତେ କି ଯିଏ ବି ଯାହା କହେ ସେ ଛାଡନ୍ତିନି କାହାକୁ
ହ
ମୁଁ କହୁଛି ବା ମାନେ ସତରେ ବହୁତ
ସବୁବେଳେ ଯିବ
ମାନେ ମୁଁ କେବେବି ମୋ ଭଉଣୀ ସହିତ ସେ ତିକି ମିଶି ନଥିଲି ସେମାନଙ୍କ ସହିତ ଯେତିକି ଏ ହଁ ହଁ ମୁଁ ଯଦି ସେମିତି ନ କରନ୍ତି ସେମାନେ କାହିଁକିବା ଭଲ ପାନ୍ତେ କି ମୁଁ ଯଦି ତାଙ୍କ ସହିତ ବାଦ ପାତର ଅନ୍ତର ସେ ଦେଖିଲେ ନା ଇଏ କରଚି ମତେ ସମସ୍ତେ ଧରନ୍ତି ସତ କଥା ମୁଁ ସମସ୍ତଙ୍କୁ ଜେତିକି କରିଛି ବୋଲି ମତେ ସମସ୍ତେ ଭଲ ପାଆନ୍ତି ମୋ ନଣନ୍ଦ ଦିଅର ଫିଅର ଖୁଡିଶାଶୁ ଫୁଡ଼ିଶାଶୁ ଆଦିବି ସମସ୍ତେ ମତେ ସମସ୍ତଙ୍କର ଗେହ୍ଲି ହେଇକି ତ ରହିଛି ଆଜି ସାରିକା ଆଉ ସେମିତି ବଣ୍ଡିଙ୍ଗ ବନେଇଛିି ବନେଇଛି ବୋଲି ରହିଛି
ସେଇଆ ତୁ ତାଙ୍କୁ ଜଦି ନନେଇବୁ ତତେ କିନ୍ତି ସେ ଅନେଇବେ
ସେଇ ଆଜି ମୁଁ କହୁଚି ପା ମାନେ ମୁଁ ଦିଅର ସେ ସବୁବେଳେ ମାନେ ମୁଁ ସେ ନମ୍ବରକୁ ବି ଭାବେ ମା ବୋଲି ସେପର୍ଯ୍ୟନ୍ତ ସେମାନେ ସବୁବେଳେ ଗୋଟେ ମା ଭଳି ମୋତେ ଭାବନ୍ତି ଶୁଣୁଛୁ ନା ସେ ସିଏ କହନ୍ତି କି ହେଲା ମାନେ ଯଦି ମା ମାନେ ସ୍ନେହ କରନ୍ତି ଇଏ କରନ୍ତି ସବୁ ଜିନିଷରେ ଖାଇବା ପିଇବା ସେମାନେ କରିଥିଲେ ଆଉ ନାଁକି
ସେଇଆା ନ କଲେ ତତେ କାହିଁ ସେ ପଚାରିବ କହିଲୁ
କଣ?
ମୁ ତୁ ସେତିକି ସମ୍ମାନ ନ ଦେଖେଇବୁ ସିଏ କିଆଁ ସମ୍ମାନ ଦେଖେଇବେ
ସେଇ ସେ ମତେ ସବୁବେଳେ ବା କୁହନ୍ତି ସେ ପୁରା ଅରଜିନାଲ ପୁରା ଭାବି ମା ସେଭ କରିଛନ୍ତି। ମାନେ ମୁଁ ତ ମତେ ସିଏ କହନ୍ତିକି ଇଁ ସିଏ ସେଇଠି ବି କହନ୍ତି ଇଏ କରନ୍ତି। ହଁ ଭାଉଜ ଟା ଭଲଟେ ଇଏଟେ ସିଇଟେ